ହାଲୋ। ହଁ କୁହ?
ଇ ନାଁ ସୋ କରୁଛି।
ନାଁ ସୋ କରୁଚି ମାନେ କଣ ସୋ କରୁଛି ଯାହା ନାଁ ଦିଆ ହେଇଥ ସେଇଟା ହଁ ଯା ନାଁ ଦିଆ ହେଇଥିଲା ସେଇଟା ହିଁ ଶୋ କରିବ। ଏଥରେ କଣ ସୋ କରିଥାନ୍ତା କି? ମୁଁ ନାଁ ଦେଇଛି ସେଟା ତ ନାଁ ସୋ କରଛି ତ? ହଁ କଣ ତମେ ଷ୍ଟ ହେଲେ ସିନା କାମ ରୁ ଆଜି ଏତେ ଟେନସନ ବାଲା କାମ ଦଉଛନ୍ତି।
ଚପଲ
ନିଦ ଲାଗୁଛି।
ହୁଁ ମୁଁ ତ ଶୋଇପଡ଼େ ଦଶ ଟା ବାଜିଲେ ନିଦ ତ ହେଉନି
କେତେବେଳେ ନିଦ ହେଇଯାଉଛିୁ କେତେବେଳେ ଇଏ ହଉନି ନା। ସେ ଆସାଇନ୍ କରିବା ପାଇଁ ଯୋଉଁ ମାନେ ଅଛନ୍ତି। ତାଙ୍କୁ ପଠେଇ ଦେଇଛି ସେ ଆସାଇନ କରିଦେବେ।
ହୁଁ।
ଆସାଇନ ହେଇଯିବ ଟାକ୍ସ। ହଁ ଖିଆ ପିଆ ସରିଲା ଏଇ ଖାଇ କିଛି ନାହିଁ ମୁଁ ଟୋଟାଲ ଓଭରାଲ୍ କେତେ ଟାଇମ୍ ଦେଇଦିଏ ତା ଥିରେ ଦି ଘଣ୍ଟା ଅଢେଇ ଘଣ୍ଟା ଭଳିଆ ଦେଇଛି ଜମା ମୁଁ।
କେତେ ସକାଳେ ଦଉଛ ତମେ ଅଫିସ ଯାଉଚ ଆସୁଛ କରନ୍ତୁ ଦଉଛ କେତେବେଳେ ଟାଇମ?
ଆରେ ସେଟା ସକାଳେ ନୁହଁ ସେଟା ମୁଁ ଦେଇଥିଲି ଯଉଁ ମୋର ନାଇଟ୍ ସିଫ୍ଟ ଥିଲା। ମଝିରେ ଗୋଟେ ଦିନ ଦେଇଥିଲି ବୋଧେ ଘଣ୍ଟେ ଦେଢ ଘଣ୍ଟା ଭଳିଆ ଆଉ କେତେବେଳେ ଦଶ ମିନିଟ୍ ପନ୍ଦର ମିନିଟ୍ ଏମିତି କୋଡିଏ ମିନିଟ୍ ଏମିତି ଦେଇକି ବାସ୍
ତ ଏଟା କଣ ଟଣ୍ଟି ଫୋର ଇଣ୍ଟୁ ସେଭେନ୍ ଥାଏ ନା କେ ଟାଇମ ଲାଇନ ଅଛି।
ନାଇଁ ଟ୍ୱଣ୍ଟି ଫୋର ଇଣ୍ଟୁ ସେଭନ୍ ତମକୁ ଯେତେବେଳେ ଟାଇମ୍ ହେଲା।
ବା ରାତିରେବି
ହଁ ତମେ ଯଦି ଏ ତକ କାମ କରିପାରିବ ଟାକ୍ସ ଆସାଇନ ହେଇଛି ମତେ ଏଇ ଯୋଉଁ ଆସାଇନ ରହୁଛି କି ଯୋଉଁ ଲେଖିବା ପାଇଁ ଲେଖାଲେଖି କରିବା ପାଇଁ ଯୋଉଁ ଓଡ଼ିଆ ଟା ଏ ମ ସେଟା ବି ଏ କଥ କଥା ହେଇକି କଥା ହେଇକିନା ସେଟା ରାତିରେ ମୁଁ ଆରାମେ କରି ପାରେ ମତେ ଫ୍ରି ଟାଇମ ମିଳିଲା।
ଲେଖାଲେଖି କେମିତି ଲେଖିବ?
ଓଡ଼ିଆରେ ସେ ଯୋଉଁଟା କ ମୁ ଏଇା ଯାହା କଥା ନାଇଁ ସେଇ ମୋବାଇଲ ର
ଆଛା ଗୋଟେ
ଏଟା ଯେମତି କଲ ଏ ଫ୍ରେଣ୍ଡ ଅଛି। ସେଟା ରହିବ ସେମିତି ଟ୍ରାନ୍ସକ୍ରିପସନ୍। ଟ୍ରକ୍ରି ଟ୍ରାନ୍ସକ୍ରିପସନ ବିଷୟରେ ରହିଲ ଟ୍ରାନ୍ସକ୍ରିପସନ କରି ଟ୍ରାନ୍ସକ୍ରିପ୍ଟ୍ କରିବ। ଆଉ କଣ ଯାହା ରହିଲା ସେଇଟାକୁ ଟ୍ରାନ୍ସଲେଟ୍ କରିକି ଲେଖିବ। ଟ୍ରାନ୍ସଲେଟ ପାଇଁ ସେ ଓଡ଼ିଆରେ କହିବ ତମେ ତାକୁ ଲେଖି ସେ ଓଡିଆରେ କହିବ, ତମେ ତାକୁ ଲେଖିକି ଦବ କି -କୋଉଠି ଅଧାୱାର୍ଡ କାହିଁକି? ଦେଖିବ ଧୀରେ ଧୀରେ ଶିଖିଯିବ, ନହେଲେ କିଛି ଡିଫିକଲଟ ନା, ଓଡିଆ ତ ଆରାମସ ଲେଖି ହେଇଯିବ । ଯେମିତି ମୁଁ ତମକୁ କହୁଛି, କଣ କରୁଛ? କଣ କରୁଛଟା ଲେଖିବା ବ କଣ ଡିଫିକଲଟ ରହିବ, ଏମିତି ନୁହଁ କି କ୍ରଟିକାଲ୍ ରେ ଲେଖିବା ପାଇଁ କହିବ । ଗୋଟେ ସିମ୍ପଲ ଜିନିଷ ହିଁ କହୁଛି ।
ମୁଁ ଟାଇପିଂ ତ କରବାର ଅଛି ନା ।
ହଁ ଟାଇପିଙ୍ଗ ହେଇଯିବ ଧୀରେ ଧୀରେ ଆଉ
ହମ ଗୁଗଲ ୟରେ ଚେଞ୍ଜ କରି ଦେବି ଇଂଲିଶ ଓଡ଼ିଆ କରିଦେବି ।
ସବୁ ଧୀରେ ଧୀରେ ହେଇଯିବ।
ହଁ ହଁ ଦେଖିବା। ଜଣ କ ବହୁତ ଲାଗିଆ ତମକୁ
କିଏ?
ସୁଜାତା, ହୁଁ
ହଁ ତାର ସେ ନମ୍ବର ପାଇଁ ତାର ଆଶା ଇନ୍ ହେଇନି, ନହେଲେ ହେଇଯିବା କଥା, ମୁଁ ତାକୁ ପଠେଇଲି ଆଉଥରେ, କହିଲା ହଉ ମୁଁ କରିଦେଉଛି ଇଏ କରିକି
ସେ ତ ବାୟା ହେଇଗଲା ମତେ, ମତେ ଇରିଟେଟ କରିଦେଲା କାଲିଠୁ ।
ନମସ ଆ ହଁ ଇରିଟେଟ କରିଦେଲା ।
ହଁ ଆମର କ କ କ କ କ ହେଲାନ ନାଇଁ ହେଲାନ ନାଇଁ କ କ କ କ କ ମୁଁ ଏପଟେ ସେପଟେ କାମ ଅଫିସରେ ଆଜି ବହୁତ କାମ ଥିଲା, ବହୁତ ବ୍ୟସ୍ତ ଥିଲି । ଏ ମାନେ କଣ କହିଲ ମୁଁ ଫ୍ରି ରହୁଛି ବାରଟା ଯାକେ, ତାପରେ ମୋ ପା ବହୁତ କାମ ।
ବାସ, କେତେ ଟାଇମ ଫ୍ରି ରହୁଛ?
ଏସଲ ସଟ ଭଲ ବେଳ ଏକ୍ସଲ ସିଟ୍ ଭରିବା ପଡୁଛି ସେ ପଟ ବି ଯୋଉ ଆସିଛନ୍ତି ଯୋଉ କ୍ଏଣ୍ଟ ତାଙ୍କ ସହ କଥା ହବାକୁ ପଡୁଛି ବହୁତ କାମାଇଲା ବୁଜେ ଯାତ୍ରା କରୁଛି ।
ହଁ ।
ଏ ଆଉ ପୁଣି ଥରେ ଦଶଟା ମେସେଜ କରିଛି କଥା ହେଲୁ କଥା ହେଲୁ କଥା ହେଲୁ । କହିଲେ କଥା ହେଲୁ କଣ ହେଲା? ତା ତମ କଥା ପଚାରିବ ତମୁ ତାପରେ କହିବ କି ଆଉ ତୁ ଯୋଉ ଅଫିସରେ କଥା ହେଲୁ ମୋ ବିଷୟ ଇଏସିଏ । ମୁଣ୍ଡ ଖରାପ କରିଦେଲା ।
ତାକୁ ରଖେଇଦବ କି ଏଥର ରହିଯାଉଛି ସେ ହୋଟେଲ ଇଏରେ ।
କଥା ହୁଏ କାଲି ତା ସହିତ କଣ କହୁଛି ।
ଟିକେ ରହିଯିବ କହିଲେ ମୁଁ ସେଇ ହିସାବ କହିବିଟ ତାଙ୍କୁ ଟିକେ ଗାଡି ଚଲାଆସେ?
ହ କ ଘଚଲ ଆ
ସ୍କୁଟି ଚଲା ଆସେ?
ଆ ସେ ଠକି ଦେଇଥିଲା ଥରେ, ଆକ୍ସିଡେଣ୍ଟ କରିଥିଲା ର
ଓ ହୋ ।
କାହାକୁ ନେଇକି ଯୋ
ଆରେ କିଛି ନାଇଁ ଯଦି ସପ ଯୋଡା ହଁ ରହିଲା କି କିଛି ହେଲା, ଆଉ ଦି ଜଣ ହୋଟେଲ କୁ କେତେ ଲୋକ ଆସୁଛନ୍ତି
କୋଉ ହୋଟଲ ଟା କି ସେ? ସେନା ଶିବିଲର
ଆରେ ହୋଟେଲ ଏଇଠ କେନ୍ତି ମାନ ଏଇ ରହୁଛି ।
ଘଣ୍ଟା ଦେଖ ବ ସେ କୋଉଠି ଯାଏଛି ବଛ
ଆରେ ଏଇ ଯୋଉଟା ଅଛି ହୋଟେଲ ଅଛି ତାର ଇଏ ବି ରହୁଛି ରୁହା ରୁହି ପାଇଁ ବି
ଆଚ୍ଛା ଆଚ୍ଛା । ତମ ନ କରିପାରେ ଗଡ୍ନ୍ୟୁଜ୍
ମାନେ ରିସେପସନିଷ୍ଟ ରହିବାର ଅଛି ।
। ଠିକ ମୁଁ ମେସେଜ କରୁଚି ହେଲା
କାହିଁକି ରହିଲେ ଆଉ ପାଞ୍ଚ ମିନିଟ୍ କଣ ଅଛି ଦି ଚାରି ମିନିଟରେ କଣ ଯାଉଛି। ତମ ଟାଇମିଂ ର କଂପ୍ଲିଟ୍ ହେଇଯିବ ସେଟା ସୁବିଧା ହବ। ଦଶ ମିନିମମ୍ ତ ଦଶ ମିନିଟ ଗୋଟେ କଲର ଇଏ ରହୁଛି ତ ସେଇଟା
ହୁଁ ହୁଁ ।
ସେ ଯୋଉ ହୋଟେଲ ରହୁଛି ଏଠି ସମ୍ ପାଖରେ ହିଁ ଅଛି।ଯେମିତି ଆମେ ଯୋଉ
ସେ ସମ ଯିବ ଏଠୁ ମାନେ ଏଠୁ ସତ୍ୟ ନଗର ସରି ଯୋଉ ଆମର ଶାସ୍ତ୍ରୀ ନଗରରୁୁ ସମ୍ ପାଖକୁ ଯିବ।
କାହିଁ ଏଠି ରହିଯିବା ସମରେ ରହିବା ପାଇଁ ଦେଇ ଦବ। ହଁ ସେଠି ରହିବା ପାଇଁ ଦେଇଦବ ସେ। ସେଠି ରହିବା ପାଇଁ ରୁମ୍ ଦେଇଦବ ସେ। ଆ ଯଉ ଯିବ ଆସିବା କରିବା ଅପେକ୍ଷା ସେ ରୁମ୍ ଦବ ସେଇଠି ରହିପାରିବ ଆରାମ ସେ ରୋଷେଇ ଭାତ କରିକି। ଖିଆ ପିଆ କରିପାରିବ।
। ମାରିଦବ ।
କଣ କରାଯିବ?
ମୁଁ ତା ବିଷୟରେ ତ କିଛି କହିବାକୁ ଚାହୁଁନି।
ତମେ ଯୋଉଠି ବି ଦେଖ ଯୋଉଠି ତମେ ରୁମ ନବ ରହିବ ତମେ ଚାରି ହଜାର ପାଞ୍ଚ ହଜାର ତା ବୁଝ ନା ନାଇଁ। ମାଗଣା ଦବ କି?
ମତେ କହୁଚି ଆଉ ତୁ ଜଲଦି କର ମୁଁ ଜବ କରି ବି ରୁମ୍ ରେଣ୍ଟ ଦେବି।ଭାଇ ତୁ ମାନେ ସେତ ସେଦିନ ଠୁ ଭାବୁଛି ତିରିଶ ହଜାର ଟଙ୍କା ପାଇବା ବୋଲି ଯେଠି ଆମରେ ଜବ୍ କରିବ।ଭାଇ ତୋର ଏକ୍ସପେରିଏନ୍ସ ନାହିଁ ସେ ମାଗଣେ ତିରିଶି ହଜାର ଟଙ୍କା ଦବ ସେ କଣ ବୋକା।
। ବିନା ଏକ୍ସପେରିଏନ୍ସ କଣ ତ ସେ ଯାଇ ବୁଲିକି ବିକିବା ବି ଦରକାର ନା ଖାଲି ସେମିତି କିଏ ।
ଆକୁ କହୁଥିଲେ କି ମାମଙ୍କ ସହ କଥା ହେଲି ହାଡୱାରେ ରଖିବ ବୋଲି କହୁଛି।
ହାର୍ଡୱାର ମାନେ ଯୋଉ ଇଏ ରହୁଛି। ହଁ।
ଫ୍ଲାଏ ବଗେରା ଫ୍ଲାରେ ବଗେରା
ହଁ।
ସେତ ରଖିବ ବୋଲି କହିଲେ ଟ୍ରେନିଂ ଦେବ ଯାକ ପନ୍ଦର ଦିନ ଟ୍ରେନିଂ ଦେବେ ତାପରେ ପନ୍ଦର ଦିନ ଏପଟୁ ପଳେଇ ଆସିବ ଦେନ ମୁଁ ଯୋଉଠି ଅଛି ସେପଟୁ କୁ ପଳେଇ ଆସିବ। ।
ଆଉ ବିନା ଟ୍ରେନିଂ ରେ ସେ ଜାଣିବ କେମିତି ଇଏ କରିବ?
ସେଇଆ ସିଏ ସେଇଥିରେ କହୁଛି କି ତିରିଶ ହଜାର ଟଙ୍କା ତାକୁ ସେମିତି ଦେଇଦେବେ ଆଗ। ଆଉ କଣ ନହେଲେ ହଉ। ଅଛନ୍ତି ଦଶ ବର୍ଷ ବାର ବର୍ଷ ଟ୍ରେନି ମାନେ ଜାଣିକି ବି ତାଙ୍କୁ ଙ୍କୁ ମିଳୁଚି ପଚିଶ ହଜାର ଟଙ୍କା ସାଲେରୀ ହେଲା। ତୁ ଫ୍ରେସର ପିଲା ତତେ ତିରିଶ ହଜାର ଟଙ୍କା ଦେବେ। ଗ୍ରେଟ୍
ସବୁ ପଇସା ଏକାଥର ସବୁ କହିଲେ କି ପଇସା ପଇସା ହେଲେ ଦେଇଦେବେ ଆଉ।
ତୁ ଏଗାର ହଜାର ରୁ ବାର ତେର ହଜାର ଟଙ୍କା ଡାଇରେକ୍ଟ ତିରିଶ ହଜାର ନିଶା ଖାଇଦେଇଛି ସାସ
। ଏକାଥର କଚ ମୁ କ କାଇଁ। ତମ ଦେଖା ଦେଖି। ଓ ହୋ। ଇସୁ ଆଇ ଜିନିଷ ଶୁଣିବନି କରିବ ଏଇ ସବୁ ଇସୁ କରିବ ଆଉ ହବନି।
ସେଥିରେ ତ ପାଗଳ ହେଇଯାଉଛି ଛାଡ ତାରସେ ଲାଇଭବା ଯାଉଛି ହଉ ଏମତି କହୁଛି ହଉ।
ସେ ଜାଣି ପାରୁନି ଏବେ ଆଗକୁ ଯା ଆଗକୁ ଯାଇ ଯାହା ହବ ସେଟା ବୁଝିବ ପରେ ଆଉ କଣ ଏବେ ବୁଝୁନି? କହିଲେ ଶୁଣୁନି ତମ ତମ କାମ ହେଲା କହିବା କଥା କହିଦେଲ। କେ ଶୁଣିବ ନସୁଣିବ ତା ଇଛା। ଆଉ ଜଣକୁ ତମେ ଥଡ଼ି ସ ଆଉଜିନ ସଇବ। କରୁଥାଅ ଯାତ୍ରା ଯେତେବେଳେ ପସ୍ତେଇବ ପରେ ଜାଣିବ ହେତେବେଳେ।
କିଛି ନଥିବ ଯେତେବେଳେ ଆଉସି ହଁ ହବ କିଛି ନା ଫ୍ୟାମିଲି ଥିବ ନା କିଟେ ଥିବ କିଛି ନାହିଁ ସେମିତି ଆଉ। ମୁଁ ତ କହିଲି ତ କହୁନୁ ସେଇ କଥା। ତା ନା ତ ଆ ତାକୁ ଭଲ ଲାଗିବନି ଆଉ।
ଆଉ ମନ ଦୁଃଖ ଜବତ ମନଦୁଖ ବ ତ ହଁ ନାମ ତାଙ୍କ ମନ ଦୁଃଖ ହେବ।
ତାବ
ତା
ଏତେ ସାରା ଜିନିଷ ପରେ ବି ସେ ଲୋକଙ୍କୁ ଫରକ ପଡୁନାହିଁ।
ଟିକରେ ଲୋକ ପାଗଳ ହେଇଯାଉଛନ୍ତି ଆଉ ତାକୁ ଏତେ ଫରକ ପଡୁନି ଯାହାକୁ ପଡୁନି ସେ ଆଗକୁ ବି ପଡିବନି। ସେ ବୁଝିବା ଦରକାର। ଯାହାକୁ ଏବେ ଫରକ ପଦେ
ଗୋଟେ ମିନିଟ୍।
ହ୍ୟାଲୋ।
ଆଉ କଣ କୁହ?
ଯାହାକୁ ଏବେ ବି ଫରକ ପଡୁନି ତାକୁ ଆଗକୁ
ହଁ ସେ ଯ ଯାତ୍ରା ଯାହା କରୁଛି କରୁଥାଉ ତା ମୋର ମୁ ସଜେସନ୍ ଦେଇପାରିବ ଏକ୍ସ୍ ।
ହଁ। ଛାଡ଼ ତମେ ଯାଅ ଇଏ କର ମେସେଜ କରଏ କରୁଛି ମୁଁ କଥା ହଉଛି ଆଉ। ଠିକ ଅଛି।
ହଁ ଶୁଭ ରାତ୍ରି।
ହୁଁ ଶୁଭ